ହୁଁ କଣ କରୁଚ?
ଏଇ ଛାତ ଉପରେ ଆସିକି ବୁଲୁଥିଲି।
ଆ, ହଁ। ମୁଁ ଏବେ ରୋଷେଇ ସାରିକି ଆସିକି ବାହାରେ ବସିଲୁ। ଯୋଉ ଗରମ ହଉଛି ରୋଷେଇ କରିଦଉଛି।
ହଁ ପା।
ହୁଁ।
କଣ ରୋଷେଇ କରଥିଲ?
ଏଇ କର୍ ଥିଲି କଣ କହିଲ ଏଇ ଯୋଉ ସେଇପା ବରା ତରକାରୀ।
ଓହୋ।
ମସୁର ବରା ତରକାରୀ। ଆଉ ତମେ କଣ ରୋସେଇ ତମର୍ ଆଜି କଣ?
ଆମର ପିଠା ହଉଥିଲା ମୁଅଁ ପିଠା।
ଓହୋ ଆଉ?
ମୋ ପିଠା କେମ୍ତି ହୁଏ ଜାଣଚ?
କି ପିଠା?
ମୁଅଁ ପିଠା।
ମୁୂଆଁ ପିଠା ମୁଁ ଜାଣିନି କହୁନ ଟିକେ ନୂଆ କଥା ଜାଣି ଜାଣିଦେଟିକେ କାଳେ ଆମ ଘରେ ମୁଁ କରିପାରିବି କଉ କୁହ?
ସେଇଟା ଫାଷ୍ଟେ ଚାଉଳ ଚାଉଳ ଅନୁସାରେ ବିରି କୁ ନବ
ହୁଁ।
ବିରି ଅଧିକ ନେଲେ ମାନେ ପିଠା ଟା ଉଁ। ଆଉ ଙ୍କ ହ ନରମ ହବ।
ହୁଁ।
ଫାଷ୍ଟେ ଚାଉଳ ବିରି କୁ ଅଲଗା ଅଲଗା ତାକୁ ବତୁରେ ଦବ ନା ଚକୁଳି ପିଠା ଉଁ ପରିକା ହେଲେ ତାକୁ ସିଯେଇବ।
ଓହୋ ଏଇଟା ସିଏ ମାନେ ତମ ପିଠାଟା ସିଏ ହଉ କହିଲେ ମୋତେ ଫାଷ୍ଟରୁ କଣ କେମିତି କରିଛ?
ବିରି ଚାଉଳକୁ ଫାଷ୍ଟେ ବତରେଇ ଦେଲି ଅଲଗା ଅଲଗା ବିରି ଟିକେ ଅଧିକ ପରିମାଣ ନେଲେ ସେ ପିଠା ଟା ନରମ ହୁଏ ହେବ। ଜଉଟାକି ତାକୁ ବାଟିବ ବାଟିକି ସେଇ ଆଣ ଟା ମାନେ ପାଣି କରିବନି ବହଳିଆ କରିବ।
ହୁଁ।
ସେଟା ବହଳିଆ କରିସାରିଲା ପରେ, ତାର ସେଥିରେ ପୁର ଦେଇପାରିବ। ଛେନା ପୁର ଦେଇପାରିବ। ଚାହିଁଲେ ନଡିଆ ପୁର ବି ଦେଇପାରିବ। ନଡିଆ ପୁର ଟା ଗୁଡ ଆଉ ଉଁ ଉଁ ଦେଇକି କଲେ ମାନେ ତା କଲର୍ ଟା ଭଲ ହେଇ ଆସେ। ଚିନି ବି ଦେଇପାରିବ ଗୁଡ ଦେଇକିନା ନ ନଡ଼ିଆକୁ ଭାଜିକିନା ତା ପୁରଟା କରିବ।
ହୁଁ।
ପୁରଟା କର୍ ସାରିଲା ପରେ ତମେ ହଉଛି ଚାହିଁଲେ ହାଣ୍ଡିରେ କରିପାରିବ ଆଉ ଇଟିଲି ଛା ଛା ଞ୍ଚ ଥିଲେ ତମେ କରିବ ଇଟିଲି ଛାଞ୍ଚରେ ମାନେ ଯୋଉ ମୁୂଆଁ ସିଝା ଥବ ନହେଲେ ତମର ଯୋଉ ପ୍ଲେଟ୍ ଥବ ତା ଭିତରେ ଯୋଉ ଥାଳି ଥିବ ହଁ। ସେଥିରେ ସେ ହବ। ତାଉପରେ ତା ମଝିରେ କିନା ଦବ ପୁର ପୁର। ତା ଉପରେ ପୁଣି ଦେବ ସେ ଆଣ। ଆଣ ଦେଇ ସାରିଲା ପରେ ସେ ଉଁ ପିଠଉ ସେ ଦେଇ ସାରିଲା ପରେ ସେ ଇଟିଲି ଛାଞ୍ଚ ଟାକୁ ପରେଇ ବ ପା ପାଣି ଦେଇକି ପାଣି ଗରମ ହେଲାଠୁ ଦବ ଏ କଡେଇରେ ଇଟିଲି ଛାଞ୍ଚଟା ବସେଇବ। ତାପରେ ପାଣି ଦବ। ପାଣିଟା ଫୁଟି ଆସିଲା ଠୁ, ସେଇଟା ସେଇ ଜାଗା ଟା ସେଇଠି ନା ରଖିବ। ତାପରେ
ହୁଁ।
କଣ ହେଲା ନା? ସେଇଟା ରଖିଲାଠୁ, ତା ଘୋଡ଼ଣିଟା ଦେଇଦବ। ତାକୁ ବସେଇବ ଯେତେବେଳେ, ଟାଇମ ଟା ଦେଖିବ। ମିନିମମ୍ ଅଧଘଣ୍ଟା ଇଏରେ ସେଇଟା ସିଝିବ। ବେଶୀ ମୋଟା ଇଏ କରିବନି। ସେ ଯୋଉ ପିଠଉଟା ଯୋଉ ବହଳିଆ କଲେ, ସେଇଟା ସିଝି ବହଳିଆ ନୁହେଁ କି ବେଶୀ ପାଣି ନୁହଁ ସେଇଟା ସେମିତି ଏ କରିକି ବସିବ। ଆରେ ଅଧଘଣ୍ଟା ପରେ ଦେଖିବ ଆଉ କିଛି ଛୁରୀ ନେଇକି ତମେ ଚେକ୍ କରିବ। ସେଠି ଇ‌।
ହୁଁ।
ଲାଗୁ ଯଦି, ଲାଗୁନଥିବ ଜାଣିବୁ ଯେ ସେଇଟା ସିଝିବ। ତାପରେ ତାକୁ ବାହାରି କରିଦବୁ। ତାଲେ ଥଣ୍ଡା ହେଲାଠୁ ଏ ଥଣ୍ଡା ହେଲା ବଳେେ ବାହାର କରିବ। ଗରମ ଥିଲାବେଳେ ବାହାର କରିବୁ, ନହେଲେ ହେଲେ ଛାଡିବନି ଭଲସେ।
ଆମର ସେମିତି, ଆମର ଇ ହଁ, କୁହ?
ହୁଁ। ସେଇଟା ବାହାରି କରିବ। ତାପରେ ତାକୁ ଛୁରୀରେ କାଟିକି ଫିସଫିସ୍ କରି ଖାଇବ। ଭଲ ଟେଷ୍ଟ।
ହୁଁ, ହୁଁ। ଓ ହୋ। ନାଇଁ ଆମର, ତମେ ଯେମିତି କହିଲା, ଆମର ସେଇ ଟାଇପ୍ ର ଗୋଟେ ପିଠା ହୁଏ। ସେଇଟା ହେଲା କଣ ଇଟିଲି ପିଠା। ପିଠା ହେଲା। ମାନେ କେମିତି କହିଲ ଫାଷ୍ଟ ଆମର ଫାଷ୍ଟ ଟାଇମ ଆସ ବିରି ଯଉଳକୁ ମାନେ ଜି ଯଉ ମାନେ ଯିଏ ଦେଖ ମାନେ ଯଦି ବିରି ଆଉ ଉ ଚାଉଳ ଯଦି ଆମେ ଏକା ଏକା ଦବା ତାହେଲେ ପିଠା ଠିକ୍ ହବ ଯଦି ବିରି ଆମେ ଅଧିକ ଦବା ତାହାଲେ ନରମ୍ ମାନେ କିଏ ନରମ ପିଠା ଖାଇବା ପାଇଁ ଭଲ ପାଏ, କିଏ ମାନେ ଠିକ୍ ମାନେ ଠିକ୍ ମାନେ ପର ଫେକ୍ଟ ହେଇଥିବ ମାନେ ଠିକ୍ ହେଇଥିବ ସେଇ ପିଠା ଖାଇବାକୁ ପସନ୍ଦ କରେ ବୁଝିଲ, ତ ଅ ସେଇ ମାନେ ବିରି ଚାଉଳକୁ ଭେଦେଇକି ଆମର ବାଟିଲୁ ବାଟି ସାରିଲା ପରେ ଆମେ କଣ କଲୁ ନା ସେ ଯୋଉ ଇଟିଲି ଛାଞ୍ଚରେ ଆମେ କଲୁ ହେଲା। ଆମର ଇଟିଲି ଛାଞ୍ଚ ଅନଲୁ ଧୋଇ ଧୁଆକି ତାକୁ କୁ ଟିକେ ମାନେ ପୋଛା ପୋଛି କଲୁ, ତାକୁ ଟିକେ ତେଲ ମାଇଲୁ କି ତେଲ ହଉ ବା ଘିଅ ହଉ ଟିକେ ସାଇଡ ରେ ମାରିଲୁ ଆଉ ମାରି ସାରିଲା ପରେ ତାକୁ ରଖା ହେଲା ତାପ ଆମର ନଡିଆ କୋରା ହେଲା। ନଡିଆ କୋରିକି ମାନେ ଚିନିରେ ଦେଲେ ଏ ଚିନିରେ ଯଦି ଆମେ ନଡିଆଟାକୁ ପାଗିବା ତାହେଲେ ସେ ଲାଲ ହବ ମାନେ ନଡିଆ ଟା ଲାଲ ହବ ହେଲା। ଚିନିରେ କଲେ ଆଉ ଆମର ଗୁଡରେ ଯଦି ଆମେ କରିବା ମାନେ ପାଗଟା ଯଦି ଗୁଡ଼ରେ ଆମେ ପାଗିବା ତାହେଲେ ସେ ପୁରଟା ମାନେ କଳା ଭଳେଆ ଦେଖାଯାଏ ସେ ଭଲ ଲାଗେ କିନ୍ତୁ ମାନେ ମତେ କିନ୍ତୁ ଗୁଡରେ ଯୋଉ ପୁରଟା କରନ୍ତି ମତେ ମତେ ବହୁତ ଭଲ ଲାଗେ। ତାର ଆମେ ପୁର ମାନେ ଭଲସେ କଲେ ତା ସହିତ ଟିକେ ଆମର ଗୁଜୁରାତି ପକେଇବା ଗୁଜୁରାତି ପକେଇଲେ ତାର ଟିକେ ବାସ୍ନା ବହୁତ ଭଲ ଆସେ, ମାନେ ବହୁତ ଭଲ ଲାଗେ ବି ପାଟିକି ଖା ହଁ ଯେତେବେଳେ ମାନେ ଅଧିକାଂଶ ଟାଇମ ଆମର ତ ଏପଟେ ଗୁଜୁରାତି ପକାନ୍ତି। ମାନେ ବହୁତ ବହୁତ ଭଲ ଲାଗେ ତା ଟେଷ୍ଟ ମାନେ ତ ବହୁତ ଭଲ ଲାଗେ ଖାଇବା ପାଇଁ। ତାପରେ ସେଟା ସବୁ ପକାଇସଇଲା ପରେ ହେଇସଇଲା ନଡ଼ିଆ ପାଗ। ନଡ଼ିଆ ପାଗ ହେଇସାରିଲା ପରେ ଆମେ ପିଠଉରେ ଲୁଣ ଗୋଳେଇବା ଯେତିକ ମାନେ ହବ ଲୁଣ ଲୁଣ ଗୋଳେଇବା। ଲୁଣ ଗୋଳେଇ ସାରିଲା ପରେ ଆମେ ଯୋଉ ତେଲ ମାରିଛନ୍ତି ଆମେ ଯୋଉ ଇଏରେ କୋଉଠି କହିଲେ ସେ ଆମ ଇଟିଲି ଛାଞ୍ଚରେ ହଁ। ଇଟିଲି ଛାଞ୍ଚରେ ଆମେ ଯେତେଟା ଆମର ଅଛି ମାନେ ସେ ପିଠା କରିବା ପାଇଁ ଜାଗା ତ ସେଇଠି ଆମର ପକେଇବା ପିଠୋଉ, ପିଠୋଉ ଦେଇ ସାରିଲା ପରେ ମଝିରେ ଆମର ପୁରଟା ଦିଆହେବ। ପୁର ଦେଇ ସାରିଲା ପରେ ତା ଉପରେ ସେଇ ପୁଣି ଆଉ ଥରେ ପିଠୋଉ ଦିଆହବ ହେଲା। ପିଠୋଉ ଦେଇ ସାରିଲା ପରେ ତାକୁ ସିଝିବା ପାଇଁ ମାନେ ତାକୁ ଭଲ ସେ କଭର କରାହବ ମାନେ ବନ୍ଧା ହବ ମାନେ ଏମିତି ତା ମାନେ ତା ପବନ ବାହାରକୁ ଯେମିତି ଆସେନି ବାହାର ପବନ ଯେ ହଁ। ତା ମାନେ ସେ ଭିତର ମାନେ ସେ ପି ହଁ। ସେ ବାମ୍ପ ଯେମିତି ବାହାରକୁ ଆସିବନି। ତାପରେ ସେଇଟା କଣ ହେଲା ନା ତାପରେ ଯ ଆଁ ଆଁ
ସେଇ ବାମ୍ପରେ ସିଝିବ?
ହଁ। ତାପରେ ତା ବାମ୍ଫ ଯେତେବେଳେ ଯୋଉ ତା ବାମ୍ପ ଯେତେବେଳେ ମାନେ ବାହାରିବନି ତା ପରେ କଣ ହବ ନା ତାରେ ସେ ପିଠା ଟାକୁ ମାନେ ଆରାମସେ ସେ ପିଠାକୁ ଟିକେ ଛାଡିଦବା ଆମେ ସିଝିବା ପାଇଁ ହେଲା। ସିଝିବା ପାଇଁ ଛାଡିଦବା ପିଠାଟାକୁ। ତ ସେ ଟିକେ ସିଝିଲେ ମାନେ ଭଲସେ ଯେତେବେଳେ ପିଠାଟା ଟିକେ ସିଝିବ ସେ କଣ ହବ ନା ମାନେ ପିଠା ସିଝି ସାରିଲା ପରେ ଆମେ ଦେଖିବା ନା ମାନେ ଗୋଟେ ଆ ରଖିଥିବା ଗୋଟେ କାଠି କି ମାନେ ଗୋଟେ କାଠି ରଖିବା ତାକୁ ଏମିତି ସେଇ ମାନେ ପିଠାରେ ଏମିତି କେଞ୍ଚିବା ଯଦି ପିଠାଟା ହେଇ ଯାଇଥିବ ତ ସେ ଅଲଗା ଲାଗିବ ନା ତାର ଆମେ ଦେଖିବା ସେ ପିଠା ଟା ହେଲା କି ନାହିଁ। ତାପରେ ଯଦି ହେଇଯାଇଥିବ ତାପରେ ଓହ୍ଲେଇଦବା ମାନେ ଆମେ ବାହାର କରିଦବା। ବାହାର କରିଦେଇ ସାରିଲା ପରେ ମାନେ ବାହାର କର ମାନେ କେମିତି ତାକୁ ତଳକୁ ଟିକେ ମାନେ ସେଇ ଇଏ ବସିଥିବ ତା ପିଠା ଇଏରେ ଖାଲି ଖୋଲିଦବା ଖୋଲି ଦେଇକି ମାନେ ଭଲସେ ବାହାର କରାହେବ ବାହାର କରିସାରିଲା ପରେ ତାପରେ ଶୀତଳ ହେଇସାରିଲା ପରେ ଶୀତଳ ତ ଅଧିକ ହେଲେ ମତେ ଭଲ ଲାଗେନି ମାନେ ତତଳା ତ ମାନେ ସେମିତି ତା ଥିବ ଖାଇବ ଟିକେ ଭଲ ଲାଗେ ନାଇଁ କି। ତାପରେ ସେମିତିର ମାନେ ତମେ ଯେମତି କର ସେମିତି ଗୋଟେ ତାପରେ ଆଉ ଗୋଟେ ଆମର କଣ କହିଲ ଆଉ ଗୋଟେ ପିଠା ସେମିତି ମାନେ ବିରି ଚାଉଳ ଆମେ ମାନେ ବାଟା ବାଟି ସବୁ କଲେ। ବିରି ଚାଉଳ ବାଟିଲି ଯେମିତି ପୁର ଦବା କଥା ସେମିତି ପୁର ଦେଲି। ପୁର ଦେଇ ସାରିଲା ପରେ ଆମର କଡେଇରେ ନୁହଁ କଡେଇରେ ଫାଷ୍ଟ ତେଲ ପକେଇବା। ତେଲ ଟିକେ ଅଧିକ ପକାଏ ଯେହେତୁ ଆମେ କଡ଼େଇରେ ପିଠାଟା କରିବା ତ ତେଲ ଟିକେ ଅଧିକ ନଦେଲେ ପିଠା ଉଠିବନି। ଆଉ ପି ଠା ବି ମାନେ ପୋଡ ପୋଡିଆ ହବନି। ଟିକେ ପୋଡ ପୋଡିଆ ପିଠାଟା ହେଲେ ଭଲ ଲାଗେ ନା ଆଉ ଆମେ ତେଲ ଟିକେ ଅଧିକ ଦବା ତେଲ ଅଧିକ ଦେଇ ସାରିକି ଆମେ କଣ କରିବା ନା ସେ ପି ଠଉ ଟାକୁ ଆମେ ଢାଳିବା। ମାନେ ମୋଟା ଆକରେ କଢେଇ ଯେହେତୁ ଆମେ କଢେଇରେ ପିଠା ଟା କରିବା ତ ସେ ମୋଟା ହବ ନା। ତ ସେ ପିଠା ପକେଇ ସାରିଲା ମାନେ ଉଁ ପି ଠଉ ଯେତେବେଳେ ପକେଇବା ତା ଉପରେ ଆମେ ସାଇଜ୍ କିନା ପିଠା ଆମର ଯେତିକି ଓଷାରରେ। ଆମେ ସାଇଜ୍ କରିକି ସେମିତି ପୁର ନଡିଆ ପୁରଟା ମାନେ ସେମିତି ସାଇଜ୍ ରେ। ପକେଇବା ପକେଇ ସାରିଲା ପରେ ତା ଉପରେ ଗୋଟେ ପିଠଉ ପକେଇବା ପୁଣି ପିଠା ପକେଇବା ସାଇଜରେ। ପିଠଉ ପକେଇ ନାଇଁ ନାଇଁ ଆଉ ପିଠଉ ପକାହବନି ମାନେ ସେଇ ପିଠଉ ଫାର୍ଷ୍ଟ ପ କା ହେଇଛି ତାପରେ ନଡ଼ିଆ ପକାହବ ନଡ଼ିଆ ପୁର ବା ସେ ତିକ ଆଉ ପିଠଉ ପିଠଉ କିଛି ଦିଆହବନି ଆଉ ସେଇଟାକୁ ଆମେ ସିମ୍। କରିବା ମାନେ ଯଦି ଗ୍ୟାସ ରେ ଆମେ ବସେଇବା ତାନେ ପୁରା ସିମ୍ ରେ ପିଠା ବସେଇବା। ଯଦି ବି ଆମେ ଚୁଲିରେ କଲେ ତାହେଲେ ପୁରା ଧୀରେ ସେ ମାନେ କମ ଜାଳରେ ଆମେ ସେଇ ପିଠାଟାକୁ ବସେଇବା।
ଉଁ ହଁ।
ତି ମାନେ ନ ତାକୁ ଢଙ୍କେଇବା ପୁର ଦେଇକି ଢଙ୍କା ହବ ସେ ପିଠା କିନ୍ତୁ ନଉ ଟେଇବାନି ଆମେ ସବୁ ପିଠା କଲେ ଏମିତି ନଉଟିବା ନା ମାନେ ଏପଟ କାଳେ କଞ୍ଚା ହେଇଥିବ। ତ ଆମେ ସେ ପିଠା ନଉଟେବାନି। ସେ ପିଠା କୁ ଆମେ ସେମିତି ସିମରେ କଲେ ସେ ଆପେ ଆପେ ମାନେ ଯ ଆପେ ଆ ମାନେ ଜଣାପଡିବ କି ହଁ ପିଠା ହେଲା ବୋଲି ଏ ଖୋଲିକି ଦେଖିବା ନା ଯେହେତୁ ଆମେ ନଉଟିବ ଆମେ ଆମକୁ ଦେଖିବାକୁ ପଡିବ କି ବା ଦିଥର, ତିନିଥର ନେଖା ଆମେ ଦେଖିବାକୁ ପଡିବ କି ପିଠା ଆମେ ବସେଇଛନ୍ତି କାଳେ ପୋଡି ପୋଡା ଯିବ। ତ ଆମକୁ ଦେଖିବାକୁ ପଡିବ ନା ଏଁ ତାପରେ ଆମେ ଯେତେବେଳେ ଦେ ଖିବା ଭଲ ସେ ମାନେ ପିଠା ସେ ମାନେ ଜଣା ପଡିବ ଯଦି ପିଠାଟା ହେଇଥିବ ତାହେନେ ଜଣା ପଡିବ ଆରାମ ସେ କି ପି ଠା ହେଇଗଲା ବୋଲି ହେଲା। ତ ସେଇଟା ବି ଗୋଟେ ପୁରଦିଆ ପିଠା ମାନେ ଭଲ ଲାଗେ କିନ୍ ମାନେ ସେଇଟାରେ ଉଁ ମାନେ ଏଇ ଓପରେ ଯୋଉ ନଡ଼ିଆ ଟା ପଡିବ ମାନେ ଭଲ ଲାଗେନି ସେ ପିଠା ମତେ ତ ବହୁତ ପସନ୍ଦ। ମାନେ ମୁଁ ଏମିତି କା ପ୍ରାୟ ଟାଇମ୍ ମୁଁ ଆଉ ମୋ ଘରେ ମୋ ମା କୁ କୁହେ କି ପିଠା କର ବୋଲି ମୁଁ ସା ନ ମା ଜଣେ ବି ସେମିତି କରେ ଆଉ ଗୋଟେ କଞ୍ଚାମଣ୍ଡା ପିଠା ଯୋଉ ଚୁନାରେ। ଚୁନାରେ ଯୋଉ ଖଳି ଧରିକି ଗୋଟେ ପିଠା କରନ୍ତି ଏ ସେଇ ଉଁ ମାନେ ସେଇ ପି ଠାରେ ଆମର ସବୁ ପୁର ଦେଇହବ ଖସା ପୁର ଦେଇହବ ବିରିରେ ବି ମାନେ ବିରିରେ ବି ପୁର କରିକି ବିରି, ମୁଗ। ଆଉ ନଡିଆ ସବୁଥିରେ ମାନେ ଦେଇହବ ମ୍ ମତେ ଖସାରେ ଦେଇକି ପି ଠା ଟା କଲେ ଭଲ ଲାଗେ ଖସା ପିଠାଟା ମାନେ ବହୁତ ଭଲ ଲାଗେ ତା ବାସ୍ନା ବି ବହୁତ ଭଲ। ଉଁ ଫାର୍ଷ୍ଟ କଥା ହେଲା ଚୁନା ଆ ମାନେ ଚୁନା ଆଉ ଚାଉଳ ମାପରେ ଦେଇକି ଆମର ଖଳି ଧରିବା ମାନେ ଧରିବା ଦରକାର ମାନେ ଖଳିଟା ସିଝିବା ଦରକାର ହେଲା।
ଓ ହୋ।
ସିଝିଲେ ଯାଇକି ସେ ପିଠା ହେଲା। ଅ ହଉ ତାହେଲେ ମୁଁ ତମେ କଣ କରୁଚ କର ମୁଁ ଟିକେ ବ୍ୟସ୍ତ ଅଛି ପରେ କଥା ହେବି ହେଲା। ହାଲୋ ହଉ।